ହେଲୋ।
ମୋ ବୋଉ କହୁଛି ଯା ଆଣିବୁ ବାଇଗଣ ଯେ ହେଲା ଆଉ ତରକାରୀ କରିକିନା ଖାଇବା। ନାଇଁ ନିକୋ ବାଇଗଣ ଶୁକ୍ରବାର ଏତେ ବାହାରୁନି।
ଯା ତାହେଲେ ଯା ଆଣିବୁ ଯା।
ଆଣୁଛନ୍ତି। ମୁଁ ମୁଁ ଗୋଟେ ମୁଁ ସେଦିନ ଗୋଟେ ଆଣିଥିଲି, ତମେ ମାନେ ଯେଉଁ ଥିଲ ସିଏ ଯାହା ଏବେ ଖୁଡି ଆଣୁଛନ୍ତି, ଦେଇଦେବେ ଯାଇଛନ୍ତି ଠିପି ଆଣି ଯେ ସେଇଟା ସେଇ ଆଣିଛି ଯେଉଁ ଗୋଟେ ବାଇଗଣ ଯାହା ଖାଇଥିଲି ତମଠୁ ଆଣିକିନା ପୋଡ଼ିକିନା ମସ୍ତ ଲାଗୁଥିଲା। ଏବେ ତ ଏବେ ହେଇ ଭଲ ଲାଗୁଥିବ ସେମାନେ ଖାଉଛନ୍ତି।
ଏ ଯେଉଁ ଫୁଲରା ହେଇଥିଲା ସବୁ କଷି ଥିଲା ହେଲାଣି ବାଇଗଣ।
ହୁଁ ହେଲାନି ସବୁଆଡ଼େ ଆଉ ଯେଉଁମାନେ ପାଚି ଯାଇନଥିଲା ଯେତେକ ପାଚିଲା ବାଇଗଣ ସବୁ ଖସି ପଡ଼ିଲାଣି ହେଲା। ପତ୍ରରା ବି ଆଉଥରେ କଅଁଳୁଛି। ଯାଇକି ଦେଖିଦିଅ ହେଠି ଖେଳୁଛ ଯାଇକିନା ଟିକେ ଦେଖିଦେଇକିନା ଆଇଲେ ହେବନି।
ହେରା ଆଉ ହେରା ଆଉ ଇଚ୍ଛା ହେଉନି ଦେଖିବା ପାଇଁ ହେରା ଆଉ ବାତିବା ପାଇଁ ଇଚ୍ଛା ହେଉନି ହେରା କଣ କରିବ। ପୋକୋ ବୋକ ଲାଗିଯିବ ପାଳିଗୁରା କିଏ ଦେଖୁଛି ହେରା ଆଉ ବର୍ଷା ପୋକ ଲାଗେ। ହେଟା କମପାଳିରୁ ଫୁଲ ଆସୁଛି ପୁରା କମ ଆସୁଛି ଫୁଲ। ଫାଷ୍ଟପାଳିଟା ଫୁଲ ବଢ଼ିଆ ଆସିଥିଲା। କେଣ୍ଡେଲା କମିଗଲା ଆଉ।
ହେତିକିରେ ବି ତମେ ଯଦି ଆରେ ନିଜେ ଖାଇ ଆଣିକିନା ତମେ ଯେତେକ କଲେ ଯୋଉଟା କରିଛ, ହେରା ଆଣିକି ତମ ଘରମାନକରେ ଖାଇଦେଲେ ହେବନି।
ହେରା ହଉ ଦେଖିବା ଆଣିବା ଖାଇବା ଆଉ।
ହୁଁ ତମେ ବେପାର ନ କର ତମ ନିଜ ଘରମାନଙ୍କରେ ଖାଇଦେବ ତ।
ବେପାର ହେବନି ବେପାର ମାର୍କେଟ ଡାଉନ ହେଲାଣି।
ବେପାର ବିଷୟରେ କିଛି ଜାଣିଛ।
କଣ?
ବେପାର ବିଷୟରେ କିଛି ଜାଣିଛ ଯେ ତମେ ବେପାର କରୁଥିଲ।
ନାଇଁ ବେପାର କିଛି ଜାଣିନୁ ଆମେ ଜାଣିଥିଲୁ ଯେ ଆମେ ମାନେ ବେପାର ଟେ ଆଣିଥିଲୁ କିନ୍ତୁ ଏମିତି ଅବସ୍ଥା ହେବ ବୋଲି କି ଜାଣିଥିଲୁ। ଆମେ ଫାଷ୍ଟ କଣ କଲୁ ସବୁ ପ୍ରକାରର ପନିପରିବା ମିଶି ଚାଷ ଚାଷ କରୁଥିଲେ। ମାନେ ଗାଁ ଆମ ସାହି ଭିତରେ ଯେତେ ଲୋକ ଅଛନ୍ତି ସେତିକିରେ ଖାଲି ଆମେ ବିକିଥାନ୍ତୁ ପାଞ୍ଚ ଛଅ ହଜାର। ଲୋକ ବି ଆମକୁ କହିଲେ କହିଲେ ସବୁ ମିଶେଇ ଗୋଳେଇ ଚାଷ କଲନି ଏଇରା କଣ ଖାଲି ବାଇଗଣ ଖାଲି କରୁଛ କି କଣ। ଏଇଟା ଯେତିକି ଗଛ ଲଗେଇଥିଲୁ ଆମେ ଆଟେଇ ବି ପାଇଲୁନୁ। ପ୍ରବଳ ଲୋଭରେ ଲୋକ ଲଗେଇକି ପନ୍ଦରଶହ ଗଛ ଭଳିଆ
ତମ ଆକ୍ଚୁଆଲି ତମକୁ ବେପାର ମାନେ ତାହଲେ ପନିପରିବା ଯେଉଁମାନେ ବେପାର କରୁଛନ୍ତି ସେମାନେ କେମିତି। ଯୋଉ ସବୁ ଖାଲି ଗୋଟେ କରୁଛନ୍ତି କାହିଁକିନା ତମ ବାରିରେ ଯାହା ଲଗଉଛ ଗୋଟେ ଲଗଉଛ ବାଇଗଣ, ଟମାଟର, ପିଆଜ, ରସୁଣ, ଅଦା ମାନେ ଏମିତି କଲା ଭଳିଆ ସେମିତି ପୋକ କରୁଛ ସେମିତି। ଭଲକିନା ମୁଁ ତୁ କହୁଥିଲି ଶାଗଫାଗ ଦୁଇଟା କର। ଶାଗ ଟାଇମ ଟା ଥିଲା ଶାଗ ତ ଖାଇଥାନ୍ତେ ବି ନା। ମୁଁ କହୁଛି ଏଠି ଶାଗ କର କେହି ନ ଖାଇଥିଲେ ମତେ ଦେଇଥାନ୍ତ ତୁଳିତୁଳି ମୁଁ ଖାଇଦେବି।
ହଁ। ଆରେ ଆମେ ଭାବିଲୁ ପୁରା ବିକିବୁ ହଁ ମାର୍କେଟ ଉପରେ ବିକିବୁ ଆଉ। ଭଲ ଚାଷ ହୋଇଥିବା ବୋଲି ଦେଖିଲା ବେଳକୁ କି ଆ ହାତେଇବ କିଏ କରିବ ପୁଣି ହେରା ବେଟାଇମରେ ଉଠିଲେ ସବୁରାକ। ଆଜି କିଲେ କାଲି କାଲି ଦୁଇ କିଲେ ପୁଣି ପରଦିନ ଦୁଇକିଲେ ଏମିତି ଏରା କିଏ ବିକିବ। ଏକାଥରେ ଯଦି ବସ୍ତେ ବସ୍ତେ ଆସନ୍ତା ଏକାଥରେ
ନାଇଁ ନାଇଁ ଯଦି ଯୋଉମାନେ ଚାଷ କରୁଛନ୍ତି ସେମାନେ କେମିତି ମାନେ ଡାଇରେକ୍ଟ ମାନେ ଫଳ ହଉଛି ଡାଇରେକ୍ଟ ମାନେ ବସ୍ତା ଦି ବସ୍ତା ଦ୍ଵାର ବେପାର କରୁଛନ୍ତି। ସେଇରା ବେପାର କଲ ନା।
ଆଉ ହଁ ଆଉ ବୁଲି ବୁଲି ବେପାର କରିବା ଟିକେ ସାହସ ଦରକାର ଆମ ପିଲା ତ ଲାଜ କରୁଛନ୍ତି କି ମାନେ ବାଟକୁ ଆସୁନାହାନ୍ତି ଶିଖିବା ପାଇଁ।
ସେ ବୁଲିକି ନୁହେଁଇ ସାହିରେ ତମେ ବୁଲିଦେଲେ ବି ମାନେ ଠିକି ଆରାମ ଯ ଏ କିଲେ ଦି କିଲେ ରଖିଥାନ୍ତେ।
ଲାଜ କରିକି ସାଇକ ଆସ କେତେ କଷ୍ଟ ହେଇଦିନ ଆମେ ଆସିକି ହାତର ଘର ବାଟ କରେ ବିକି ବିକୁଥିଲୁ। ଇିଲ ଭଲ ହେିଲ
କାହାକୁ ହୋଇହି ଥିଲାଲୋ। ଆରେ ନାଇଁ ତମେ ଦି ତିନି ଜଣ ହେଇକି ଏଇ କ୍ଲବ ଘରେ ବିକିଥାନ୍ତ।
କ୍ଲବଘର।
କ୍ଲବ ଘରେ ଯାଇକି ବସୁଛ ସେଠି ବିକିଦେଲେ ହବନି।
ହଁ ଦେଖିବା ଆଉଥରେ ସେ ଚାଷ କରିବାଉ ଆର ବର୍ଷ ଆଡକୁ ଆ ଭଲ ଆଉ
ଆରେ ଆର ବର୍ଷ କଲେ ଦେ ଟମାଟର ଲଙ୍କା ପିଆଜ ସବୁ ଚାଷ କଲେନୁ ନା ଏାଇ ନା ଟମାଟର ଟେ ନବ ବାଇଗଣ ଟକେ ନବ ଏମିତି
ହଁ।
ହ୍ୟାଲୋ।
ହୁଁ।
କଣ କରୁଛୁ?
କଣ କରୁଛି ବସିକି ନା ରୋଷେଇ କରୁଛି ଆଉ କଣ କରିବି।
ଖାଇ ସାଇଲନି।
ହଁ ପଖାଳ ଖାଇଛି ଆଉ।
ପଖାଳ ଖାଇଛୁ।
ହୁଁ।
ହ୍ୟାଲୋ।
ହଁ କହ।
ପଖାଳ କେତେ କଂସା ଖାଇଲୁ?
ଣ ଗାଈ ନ ଇଏ ମୋର ଖାଉଛି ଯେମିତି ଛୁଆ ଲୋକ ଖାଆନ୍ତି ସେମତି ଖାଇବ ନା ଆଉ। କେତେ ଚାରି ପାଞ୍ଚ ବଲା ଖାଇଥିବ ଆଉ କେତେ ଖାଇଥିବି?
ଚାରି ପାଞ୍ଚ ବେଲା।
ହଁଁ। ଆଉ ତୁ ମତେ ହେଇଠ ପଚାରୁଛୁ। ତୁ ମତେ ହେିତି ପଚାରୁଛୁ ଆଉ ଯାଆଛୁ ତୁ ଯେତିକି ଖାଇବା ଲୋକ ମୁଁ ସେତିକି ତ ମତ ପଚିଲୁ ମୁ କଣ କହିବି?
ଆରେ ମୁଁ ଯେତିି ଖାଉଛି ସେତିି ଖାଇବୁନି ତୁ ଅଧା ଖାଇଥିବୁ ଯାହାହେଲେ।
ହଁ।
ହଁ ବେ।
ହୁଁ।
ନା ଡକ୍ଟର କଙ୍କୁ ଦେଖାହାୁ ଏତେ କମ ଖାଉଛି ଦେଖା।
ହଁ ପା ଯାଉଛି ଦେଖେଇବି ଓ ବି ଏଥେ କମ ଖାଇଦେଲି।
ହ ତୁ ନିଆଁ ଲଗଉଛି କି ଗୋଟେ ବ କ ସେ
କଣ କହୁଛ ଭଲ ବିନାକ ଦି ଜଣ ଯାକ ଭଲ ଭଲ ହଉଛ। ଭଲ କିନା କଥା କହୁନା ବେଶୀ ପଇସା ମିଳିବ।
ମାନେ ଭାବେ ଆମ ସହିତ କଥା ହେଇଛି ଖାଲି ମାନେ କିଛି ଟାସ୍କ ଆସିିନି ଟାସ୍କ ଆସିଲା ମାନେ କୁଆଡେ କିଛି ପାଇବନି। ପାଇପ ଏକ୍ସଟ୍ରା ପାଇବୁ।
ଏବେ ଏଇନା ଜୋଉ ମୁଁ ମାନ ଟ୍ୟାକ୍ସ ଆଇଚି। ଦୁଇଶହ ଏକତିରିଶ ଟଙ୍କା। ଧର ଏଇନା ମୁଁ ତ ଯୋଉ କଥା ହେଲିନି ପୁଣି ସେଇ ପଇସା ଟା କେତେବେଳେ ଆଇିବ?
କଥା ହେ ହ କି ନ ହ ଏ ପଇସା ଟା ତୋର ଦି ତିନି ଦିନ ଚାରି ଦିନ ଭିତରେ ପଳେଇ ଆଇବ ତୋ ଆକାଉଣ୍ଟରେ ଯିବ ଭାରି।
ନାଇଁ, ଏଇା ଏଇନା ମୁଁ ଯୋଉ ତମ ସହିତ କଥା ହଉଥିଲି ଏଇ ପଇସା ଟା କେବେ ଆଇିବ?
ହୁଁ, ଏଇ ପଇସାରେ କଥା ହେଲା ପରେ ତାପରେ ଯେତିକ ଅଧିକ କଥା ହବୁ କାଉଣ୍ଟିଙ୍ଗ ହେଇ ପୁଣି ଆଉ ଥରେ ଆଇବ। ହୁଁ ହୁଁ। ମୋ ଚନ୍ଦନ ଭାଇ। ହାଲୋ।
ତୋର ଆଣିବୁ ଗୋଟେ ସ୍ମାର୍ଟ ୱାଚ ଟେ।
ସ୍ମାର୍ଟ ୱାଚ ଆଣିବୁ?
ହୁଁ ମତେ ଟିକେ ହେଲ୍ପ କର
ସେ ଜତ ହଉ ୟା ସହିତ କଥା ହ ୟା ସହିତ ଏ ପିଲା ସହିତ। ସ୍ମାର୍ଟ ୱାଚ ନେଇକି କଣ କରିବୁ କଣ? ତୋର ତ ମୋବାଇଲ୍ ଅଛି।
କଣ?
ସ୍ମାର୍ଟ ୱାଚ କିଣିକି କଣ କରିବୁ?
ଷ୍ଟାଇଲି ମାରିବି।
କୁରକୁରି ଖାଇବୁ କେ?
ହଁ ଏ କୁରକୁରି ଘଣ୍ଟା ଟା ଆଣିଥିଲେ ଭଲ ହେଇଥାଆନ୍ତା କୁରୁକୁରି ପାଞ୍ଚ ଟଙ୍କିଆ ଟେ ଖାଇବ। ଆରାମ ସେ ଘଣ୍ଟା ମିଳିବ।
ଓ ହୋ।
ଆରେ ଆଜି ଆମର ନିଆଁ ଜଳୁନି କଣ ରୋଷେଇ ହବ କି? ଏଗାରଟା ଟାଇମ ହେଲାନି। ଭାତ ମୂଳୁରୁ ହେଇନି ତରକାରୀ କେତେବେଳେ ହବ?
ସେଦିନ ବ ତୁ ଏତିକି ସାଉ ସେଦିନ ବୋଧେ ତୁ ସାଉଣ୍ଡ ପ୍ରବଳ ଦେଇ ଦେଇଇଛୁ ମୋବାଇଲ ଟା ଧରିକି କଥା ହେଇଛୁ ଆଉ ନା କି?
କୋଉଦିନ।
ହେଦିନ ଯୋଉ ହେଇ କ୍ଲବ ଘରଟି।
ନା ତ, ସାଉଣ୍ଡ କୋଉ ଟି ସାଉଣ୍ଡ ଦେଇ ହଉଛି କୋଠି।
ଆଉ ମୁଁ ସେ କେମିତି ଜାଣିଲା ତୁ ମୋ ସହିତ କଥା ହଉଚୁ ବୋଲି?
ଏ ପାଖରେ ବସି ଆସି କାନକୁ କାନ ଡରକି ଶୁଣୁଛି ।
ଆଉ ତା କହିଲେନି କଣ କହିବି ଆଉ?
ସେ
କାନକୁ କାନ ଡେରିକି ଶୁଣୁଛି ତା, ଦାଢି ଯାକ ଟାଣିଦେଲେନି?
ତୁ ଯିବୁ ବାଇଗଣ ବାରିକି?
ହୁଁ।
ଆଣିଲେ ବାଇଗଣ ଦିଟା ଦେଇିକି ନା ଆମ ଘର ବାଟେ।
ଯାଉନୁ ବାଇଗଣ ଆଣିବୁ ତତେ କିଏ ମନା କରିଚି କି। ଆମେ ତ ମାଲିକ ଆମେ କହିଲୁ ବାଇଗଣ ଆଣିବୁ ଆଉ ଡରୁଚୁ କଣ କି?
ଆଉ ମୁଁ କଣ ମାଲିକ କୁ ପଚାରିଛି ଆଉ?
ଆଉ ମାଲିକ ପଚାରିବୁ ମାଲିକ ହଁ କଲା ମାନେ ଯିବୁ ଆଉ।
ହଁ ସେଇଠୁ ଲୋକମାନେ କହିବେ, ମାଲିକ କଣ ତୁ ଏକେ ଆହୁରି ଆହୁରି ତିନି ଚାରି ଜଣ- ଥିଲେ ମୁଁ ଯିବି ଆଉ ଯାଉ ଆରେ ଭଲ ବି ତମେ ଯାଇକିନା ଆଣିକିନା ଆକୁ ହେଲେ ଦେଇଥାନ୍ତ।
କାହାକୁ?
ଯାହା ବାପା ଆକ୍ସିଡେଣ୍ଟ ହେଇଛି।
ହୁଁ ହଁ ତାଙ୍କୁ ଦ ଦେଲେ କହିବି ତାଙ୍କୁ ହଁ ରେ ତୁ ଭଲ ଆଇଡିଆଟେ କହିଲୁ।
ପୁଅ ତାଙ୍କର ତାଙ୍କର ଏଇନା ହଇରାଣ ହଉଥିବେ କଣ ଦେଖେ? ସିଏ ତ କାମ କରିବନି ତା ବୋଉ କଣ ତା ବୋଉ ଆଉ ଦି ମାସ ପରେ ତା ବୋଉ କାମ କରିବ କଣ କହିଲେ? ତା ବୋଉ ପୁଣି କାମ କରି ଯାଇପାରେ ନ ଯାଇପାରେ ତା ବାପାଙ୍କ କଥା କିଏ ବୁଝିବ? ଆଉ ଦିଇ ମାସ ପରେ ଯୋଉ ଧାନ ଯୋଉ ବୁଣ ଯୋଉ ଇଏ ତଳି ମାରିବେନି ରୁଁଇବେ। କାମ ହବ ସେ କରିପାରିବେ ଆଉ ଏଇନା ଯାହେଲେ ବି ସେ ଯଦି ଯିବେ ତାଙ୍କ ବାପା ବାପା କାମଟାକୁ ତା ବାପାକୁ କି ଖାଇବା ପିଇବା ଦେବେ। ତାକୁ ହେଲେ ତୁଳି ତୁଳାକିନା ଦିଅ ଏଡେ ତମର ପୁଡାପୋଡିକି ବାଇଗଣଟେ ଭାଜି ଭୁଜିି କିନା ଖାଇବ। ତାକୁ ନ ଦେଇକି ଅନ୍ୟମାନେ ନେଇକି ଖାଉଛନ୍ତି ସେଇଟା ଭଲ?
ତମେ ତାକୁ ଡାକୁନ ଆସେ ଯିବା ବାଇଗଣ ବାରିଆଡକୁ ଧରିକି ଆଣିବ।
ହାଲୋ
ହୁଁ।
ତାଙ୍କୁ ଡାକି ଧରିକି ରହୁନୁ ଯାଇକିୁ ତୁଳି ଆଣିଲେ ମିଶି ମିଶାକି ଏଇନା ଯେତକ ଏଇମୁଣ୍ଡରୁ ସେମୁଣ୍ଡ ତୁଣି ଆଣିଲେ ଢେରେ। ଦ ତିନି ଦିନ ତ ତାଙ୍କ ହଁ।
ପାଟିଙ୍କ ସାଙ୍ଗେ କଥା ହେଇଯାଇଛି।
ତାଙ୍କର ଫ୍ରିଜ୍ ଅଛି ଫ୍ରିଜ ଭିତରେ ପୁରେଇ ଦେବେ ଯେ ଆରାମ ସେ ରହିବ ତିନି ଚାରି ଦିନ ତାଙ୍କର ଫ୍ରିଜ ନାଇଁ ନାଇ କି?
ହୁଁ।
ହଁ ଫ୍ରିଜ୍ ଭିତରେ ପୁରେଇ ଦେଲେ ଆରାମସେ ରହିବ ବାଇଗଣରେ। ତାକୁ ନ ଦେଇକି ଅନ୍ୟ ଲୋକମାନେ ଖାଉଛନ୍ତି ତାକୁ ଟିକେ ତମେ ସାଙ୍ଗସାଥି ସେଥିରେ ସାହାଯ୍ୟ କରୁଛ। କରିବ ନା ଆଉ। ଏ ଆପଟା ଖୋଲି ଦେଇଛି ଜାଣିକି ନା ଆଉ।
ହୁଁ ଏବେ ପଇସା ମାଗିଥିଲା ଦେଇଥିଲୁ ପୁଣି ପଇସା ଫଇସା ସାହାଯ୍ୟ କରୁଛୁ ସାହାଯ୍ୟ କରୁଛୁ ନା ଆଉ ସବୁବେଳେ ସାହାଯ୍ୟ କରିହବ କି ଯେତିକି ସାହାଯ୍ୟ କରିବା କଥା କରିବୁ।
ହଁ ଆଉ ତମେ କଣ ଲଖେ ଟଙ୍କା ତାର ସାହାଯ୍ୟ କରିବ କି? ଯୋଉ ପାଞ୍ଚ ଦଶ ଟଙ୍କା ଦେଇଥିଲ।
ମୁଁ ଯେତେବେଳେ ଯାହା ସାହାଯ୍ୟ ମାଗୁଛି କାମ ଛାଡି ଯିବା ମେଡିସିନ ଆଣିବ ଇଏ କରିବ ସବୁ ସାହାଯ୍ୟ କରାହଉଛି ଆଉ
ହୁଁ ହୁଁ।
ସେଇ ପିଲାଟି ହଇରାଣ ହଉଛି
ଦଶ ମିନିଟ୍ ହେଲା ମୁଁ କାଟୁଛି।
ହଉ ମୁଁ ଟିକେ ରହ ଟିକେ ମୁଁ ପାଞ୍ଚ ଛାଡ଼ି ପାଞ୍ଚ ମିନିଟ ଛାଡ଼ି କଲ କରୁଛି ହେଲା।
ନହେଲେ ତାକୁ କହ କଲ୍ କରିବ।
ହଉ।